ହ୍ୟାଲୋ ନମସ୍କାର। ଜୟ ଜଗନ୍ନାଥ କୋଉଠି ଅଛନ୍ତି?
ଏଇ ଆମ ନଈକର ଟିକେ ବୁଛି ବର୍ଷ ହଉଛି ଏଠି ବହିଛି ମଣ୍ଡପ ପାଖରେ ଆଉ।
ଆଚ୍ଛା ଆଚ୍ଛା କୁଆଡେ ଯାଇନାହାନ୍ତି ଆଜି? ଆପଣ ଯୋଉ ବିଜନେସ ଟା କରୁଛନ୍ତି ସେ ଯାଇନାହାନ୍ତି?
ନାଇଁ ଯାଇନି ଟିକେ ଆ ଟିକ ବର୍ଷା ପାଖ ଅଛି ତ ଦେହ ଡ ଭଲ ନାହିଁ ଦେହ ଖରାପ ଅଛି ସେଥିପାଇଁ ଯାଇନି।
ଆପଣ କଣ ଦହିବରା ବିକୁଛନ୍ତି ନା କ ବା?
ଦହିବରା ଆଳୁ ଦମ ଅଛି ଇଟିଲି ବରା ବି ଅଛି।
ସବୁ କରିଛନ୍ତି ତାହେଲେ, କୋଉ ଜାଗାରେ ଆପଣ ଦୋକାନ କରିଚନ୍ତି?
ଏ ଆମର ଏଇଠି ଜୟପୁରରେ ଅଛି ଗୋଟାଏ ଦୋକାନ।
ଆପଣ ଆଜି ଯାଇନାହାନ୍ତି ବର୍ଷା ସକାଶେ ବୋଧେ ଆଉ?
ନାଇଁ ବର୍ଷା ସକାସେ ଯାଇନୁ, ଆ ବେପାର ହବନି ବର୍ଷା ସକାସେ ସେଇଥିପାଇଁ ଯାଇନୁ।
ହଁ -ହଁ ଆଜି ତ ବର୍ଷାରେ ବେପାର ମାନ୍ଦା ରହିବ, କାଇଁ ଯିବେ?
ହଁ ସେଇଥିପାଇଁ ଯାଇନି ଆଉ।
ଆପଣ ସାଙ୍ଗରେ କିଏ ଯାଉଛନ୍ତି? ଆପଣଙ୍କ ଭାଇ ସାନ ଭାଇ।
ହଁ ସିଏ ମୋ ସାନ ଭାଇ ଜଣେ ଯାଉଥିଲା, ସେ ପ୍ଲେଟ୍ ଫ୍ଲେଟ୍ ପଡ଼ିଥିଲା ତାକୁ ଟିକେ ଉଠେଇ ଆଠେଇ ଦଉଥିଲା ଆଉ।
ପତ୍ର ଫତ୍ର ଗୋଟୋଉଚନ୍ତି?
ହଁ ପତ୍ର ଗୁଡା ଗୋଟେଇ ଦଉଥିଲେ ଆଉ, ଥଣ୍ଡା ଟିକେ ହେଇଯାଇଚି ତ ନାକ କାନ ଫିଟୁନି ଆଉ।
ଆଚ୍ଛା ଆଚ୍ଛା।
ସିଜନ ଟା ଚେଞ୍ଜ ହେଇଛି ଆଉ, ବର୍ଷା ପାଗ କୁହନା ଆଉ।
ଆଉ କଣ ମାଛ ଚାଷ କରିବେ କହୁଥିଲେ?
ମାଛ ଚାଷଟା କରିବା ପୋଖରୀଟା ଖୋଳା ହେଇଛି, ଏଇ ବର୍ଷା ପାଣି ହେଇକି ସବୁ ବର୍ଷ ପାଣି ପସି ଖାଲି ଜାଆଁଳ ଗୁରା ଆସିି ପଶିବ। ମା ମାଛ ଦାନା ଫାନା ଆସିବ ଆଉ।
ଆଚ୍ଛା ଆଚ୍ଛା ତାହେଲେ ଆଉ ଏଇ ତ ଜୀବନ ଦକ୍ଷିଣ ପବନ। ଆଉ ସବୁ ତ ଚାଲିଛି ଆଉ। ଆଉ କଣ ବନ୍ଧୁ କୁହନ୍ତୁ ଖବର?
ଖବର କଣ ଆମର ଆଡେ ନଈ ବଢି ଫଇ ବଢି ହବ କି କଣ, ଏତେ ଜୋର ବର୍ଷା ଫର୍ଷା ହେଲାଣି ମତେ କାଇଁ ଡର ଲାଗୁଛି। ନଈ ବଢ଼ି ଫଇ ବଢ଼ି ହେଲେ ପୁଣି ଏ ଆଡେ ଗୋଟେ ଅସୁବିଧା ଆମର। ନିପାଟା ବନ୍ଦ ହେଇଯିବ ଘରେ ବସିବାକୁ ପଡିବ, ସେଗୁଡା ଟେନସ
ନଈ ବଢ଼ି ହେଲେ ଆପଣ ତ ସିନା ଉପରେ ଦୋକାନରେ ବିକିବେ, ନା ନଈଠି ଆମ କଣ
ନାଇଁ ନଈ ବଢି ହେଲେ ଲୋକ କଣ ଘରୁ ବାହାରିବେ, ଲୋକ ଘରୁ ବାହାରିବେନି ସେଇଟା ଗୋଟା ପ୍ରୋ୍ଲେମ୍। ଲୋକ ତ ଘରୁ ବାହାରିବେନି, ବେପାର ହବ କେମିତି?
ହଁ- ହଁ- ହଁ ଠିକ୍ କହିଚନ୍ତି।
ନାଇଁ ବୋଟ୍ ଫୋଟ୍ ଥାଆନ୍ତା ଯଦି, ମୁଁ ଭାବୁଥିଲି ଯାଇ ଘରେ ସମସ୍ତଙ୍କ ଘରେ ଦେଇ ଦେଇ ପଳେଇ ଆସି ଥାନ୍ତି। ଆଉ ବୋଟ୍ ଫୋ ଟ୍ ନାଇଁ ଆଉ ସେଇଟା ଗୁଡା ଅସୁବିଧା।
ଘରେ ନେଇ ଦେଇଦେବି ଦହିବରା, କଣ ସେଇ ମାଛ ନା ଦହିବରା?
ଆ ହଁ ତାହେଲେ ଆପଣ ଭଲ ଏତେ ସୁବିଧାରେ ଅଛନ୍ତି ଆପଣ?
ଆଉ ସୁବିଧା ନ ପାଇଲେ ଲୋକମାନେ ନେବେନି, ସବୁବେଳେ ଲୋକ ସୁବିଧା ହିଁ ଦେଖନ୍ତି।
ଆଚ୍ଛା ଆଚ୍ଛା ଆଉ ବନ୍ଧୁ ଆଉ କଣ କୁହନ୍ତୁ?
ଆଉ କଣ ଘରେ ସବୁ କଣ ଭଲ ଭାଲ? ଆଉ ଯୋଉ ଆପଣଙ୍କ ସେ ଲୁନାଟା ଥିଲା, ସେଇଟା ଭଲ ଅଛି ନା? ଏବେ କଣ୍ଡିସନ କେମିତି ଅଛି ଲୁନାର?
ଲୁନାଟା ତ ଭଲ ଅଛି ଲୁନାର ଲାଇଟ୍ ଜଳୁନି ଆଜ୍ଞା, ସେଇ ଲୁନାକୁ ସବୁ ଚଢୁଛନ୍ତି ଆମର।
ଓ ହୋ ସେଇଟା ଟିକେ ଦେଖେଇ ଦଉ ନାହାଁନ୍ତି ନେଇକି?
ଟିକେ ଦେଖେଇଦବା କେତେବେଳେ ଟିକେ ବର୍ଷା ଫର୍ଷା ଛାଡ଼ିଲେ, ଯାଇକି ଦେଖେଇ ଦେଇକି ଆସିବା ଆଉ।
ଏଇ ଏତ କଥା ବର୍ଷା ଛାଡିବ କୋଉ ଦିନ ଆପଣ ନେଇଯିବେ, ସେ ଲୁନା ତ ତା ଭିତରେ ଚାଲି ଯାଇଥିବ।
ଆଜ୍ଞା।
ମୁଁ କହିଲି ଜଲଦି ନେ ଦେଖେଇ ଆଣିବୁ ନହେଲେ ଲୁନାଟା । ସେଇଆ।
ନାଇଁ ଦେଖେଇଦବା ବର୍ଷାଟା ଛାଡୁ, କାଲି ଆଡୁକୁ ନେଇ ଦେଖେଇଦବା ଆଉ।
ହୁଁ ଦେଖେଇ ଦେ, ଆଉ ଯୋଉ ଆପଣଙ୍କ ଘରକୁ ସେ ଛୋଟା ପିଲାଟା ଆଇଥିଲା ସେ ଏବେ କଣ କରୁଛି?
କିଏ କହିଲେ?
ଏ ଛୋଟା ଛୋଟା ଜଣେ ଆସିନଥିଲା ଆପଣଙ୍କ ଘରକୁ, ଛୋଟାଟା। ହଁ ମ ଗୋଡ ଭଙ୍ଗା ଯାର ଗୋଡ ଭଙ୍ଗା।
ଓ ଯାହାର ଗୋଡ ଭାଙ୍ଗି ଯାଇଥିଲା, ସିଏ ତ ଏଇନା ଘରେ ଶୋଇଛନ୍ତି। ଆପଣ ତାଙ୍କର ଗୋଡଟା ଭାଙ୍ଗି ଯାଇଥିଲା ବହୁତ ବଡ ଆକ୍ସିଡେଣ୍ଟ ହେଇଗଲା, ସିଏ ଦି ବର୍ଷ ହେଲା ବହୁତ କଷ୍ଟ ପାଇଲେଣି। ଏବେ ତାଙ୍କର ରଡ ପଇଥିଲା ତାଙ୍କ ଗୋଡରେ, ଏବେ ତାଙ୍କ ହ ଗୋଡ ଅପରେସନ ହେଇଚି ଏବେ ସେ ଘରେ ରେଷ୍ଟ କରୁଚନ୍ତି। କିନ୍ତୁ ସେ ବହୁତ ତାଙ୍କେ ସେ ଉପର ମନରେ ସିନା ଇଏ ଭିତରେ ବହୁତ ତାଙ୍କର ଗୁଣ କଳା ଅଛି ବହୁତ କଳା ଅଛି ତାଙ୍କର।
ଆମେ ବି ଜାଣିବା ପାଉଚୁ ସେ ଭାରି କଳାଳୀ।
ହଁ ହଁ ବହୁତ ସେଥିରେ ଟିକେ ରହୁଚନ୍ତି ଆ ସିଏ ଟିକେ ତାଙ୍କ ଦୋଷ ରହୁଚି କିନ୍ତୁ ଗୋଡଟା ସିନା ଭାଙ୍ଗିଚି ସେଥିରେ କ ଷ୍ଟ ପାଉଚନ୍ତି ଏ ସେଥିରେ ଟିକେ ରହୁଚନ୍ତି ଟ ବେଶୀ ଡିପ୍ରେସନ ରେ।
ଓହୋ ଆଉ ଆପଣଙ୍କ ଯୋଉ ଦାଦାଘର ଚିକେନ ଦୋକାନ ଟା ଥିଲା ଏନା କେମତି କଣ ଚାଲିଚି ଭଲ ନା କଣ?
ଦୋକାନ ତ ଆମର ବୋ ଭଲ ଚାଲିଚି ଏନା ଟିକେ ଧାନ ଫାନ ଟାଇମ ନା ସେ ବେପାର ଟିକେ ମାନ୍ଦା ରହୁଚି। ଆଉ ବେଶୀ ଟିକେ ଏଇନା ସେଲିଂ ହଉନ ବିକ୍ରି ହେଇପାରୁନି ସେ ବିକ୍ରି ହେଇପାରୁନି ବେଶୀ ଆଉ।
ହଁ ଟିକେ ସିଜିିନ ହେଲେ ଚାଲିବ ଆଉ ଟିକେ ବର୍ଷାପାଗରେ ଲୋକ ଟିକେ ଖାଉଥିବାଇ
ହଁ ହଁ।
ଆଉ ଆପଣ ବାପା?
ବାପା ତ ଚାଷ କରୁଚନ୍ତି ଧାନ ମୁଗ ଫୁଗ ଏଇଗୁଡା କରୁଚନ୍ତି ଆଉ।
ଏଇନା କଣ ଲାଗିଚି? ଆଉ ଆପଣ ତଳି ପ ପକେଇବେ ନା ନାଇଁ? ଆପଣ ତଳି ତଳି ପକେଇବେ ନା ନାଇଁ?
ତଳି ପଡିନି ତଳି ପଡିବ ଆମେ ଧାନ ରୁଆପୋତା କରିବୁ ଆଉ ସବୁ ଖାଇଆକୁ ନେଇକି ଯିବୁ ସବୁ କରିବୁ ଆମର ତ ବିଲରେ ସବୁ ଆମେ କରିବୁ ଆଉ ଆ କିଏ କରିବ? କୋଳଥ ବୁଣା ହୁଏ କୋଳଥ ଲଗାନ୍ତିନି।
ହଁ ସେଇ ଆପଣ ସେଇ କୋଳଥ ବୁଣା ହୁଏ?
ହଁ କୋଳଥ ବୁଣା ହୁଏ ବିିରି ହୁଏ ମୁଗ ହୁଏ।
ଆଉ କୋଳଥ କୋଳଥ ବିରି ମୁଗ ଫୁଗ ବାଡାନ୍ତି ନା ନାଇଁ ଘରେ ଖାଲି ରଖନ୍ତି।
ନା ଆମେ ରୋଡ ଉପରେ ପକେଇ ଦଉ ସେ ଟ୍ରାକ୍ଟର ଚଢେ।
ଓହୋ ଟ୍ରାକ୍ଟର ଚଢେ। ଯଦି ସବୁ ଗୁଣ୍ଡ ହେଇଗଲା ତାହେଲେ?
ଗୁଣ୍ଡ କିଛି ହବନି ଠିକ ଅଛି ଅଛି ହେଇଯିବ।
ହେ ନଷ୍ଟ ହେଇଯିବ ଯଦି ତମେ ଟ୍ରାକଟର ଜୋର ଚଢିଗଲା ପ୍ରେସର ଅଧିକା ପଡ଼େ।
ନାଇଁ ଆଜ୍ଞା କିଛି ହବନି ସେମିତି ଚାଲିବ ଆଉ।
ଓହୋ ହଉ ଦେଖନ୍ତୁ ଆପଣ ଯାହା କରିବା କଥା କରନ୍ତୁ ଆପଣ ସୁବିଧା ଆଉ।
ଆଜ୍ଞା ଆପଣ ଯାଇଥିଲେ ଏପଟେ ଏଠିକି ଉଁ ଉଦ ଲଲତଗିରି ଯାଇଥିଲେ ଏ ବର୍ଷ ରଜୁକୁ?
ହଁ ଲ ଲଳତିଗିରି ଯାଇଥିଲୁ, ଉଦୟଗିରି ଯାଇଥିଲୁ, ଆମ ନେମାଳ ଯାଇଥିଲୁ। ଆଉ ଏପଟେ ଆମର ମିନି କେଦାରନାଥ ଯାଇଥିଲୁ, ଆଉ ମହାବିନାୟକ ଯାଇଥିଲୁ, ଆଉ ସେ ଯଉ ଜଗନ୍ନାଥ ମନ୍ଦିର ଟା ହେଇଚି ଚଣ୍ଡିଖୋଲ ରେ ସେଟିକି ବି ଯାଇଥିଲୁ। ହଁ ଆମର ଆଡେ କି ଡାଲମା କରୁନାହାନ୍ତି, ତମ ଆଡେ ସ ଡାଲମା ହଉଚି ଆଉ।
ହଁ ଏପଟେ କିଏ ଡାଲେମା ଆମର କରୁଚନ୍ତି ଚୁଙ୍କ ଦେଲାଣି ଭଲ ବାସ୍ନା ହଉଚି।
ଅରୁଆ କୁ ଡାଲମାଟା ଭାରି ମଜା ଲାଗେ ଖାଇବା ପାଇଁ କୁହ ନା।
କଣ କହିଲେ?
ଅରୁଆକୁ ଡଲମା ତା ସାଙ୍ଗେ ଟିକେ ଅଉରାଇ।
ହଁ, ହଁ, ହଁ, ହଁ, ହଁ, ଆଉ ଖିରି ଟିକେ ହେଲେବି ଭଲ ହୁଅନ୍ତା।
ହଁ ଖିରି ବାଡିଆ ଡ଼ାଲମା ଟା ଭଲନାଗେ।
ହଁ ବାଡିଆ ଟାଲମା, ମନ୍ଦିରରେ ଯୋଉ ହୁଏ ମୁ ମୁ ଆରୁଆ। ଡାଲମା ବହୁତ ସୁନ୍ଦର ଟେଷ୍ଟ ଲାଗେ।
ସେଇଗୁଡ଼ା ହିଁ ଟେଷ୍ଟ ସେଇଗୋଟା ହିଁ ଟେଷ୍ଟ।
ହଁ, ବନ୍ଧୁ ଆପଣ ନିଶା ନା ବନ୍ଧୁ ଆପଣ ନିଶା କରନ୍ତି କିଛି?
ନାଇଁ ଆମେ ନିଶା ଫିସା ସେଇଗୁଡା କଣ ଭଲ ଜିନିଷ? ସେଇରା ଭଲ ଜିନିଷ ନୁହଁ, ଦେହପେହ ଖରାପ ହବ କାଇଁ ସେଇଗୁରା କରିବା। ନା ସେଇଟା ଆପଣ ବି ସେଇରା କରିବେନି ସେଉରା ଭଲ ଜିନିଷ ନୁହଁ।
ନାଇଁ ନାଇଁ ଆଉ ଆପଣ ପଢୁଚନ୍ତି ଏବେ?
ହଁ ପଢା ଚାଲିଚି ଆଉ ଡିପ୍ଲୋମା କରୁଚୁ ଆମେ କମ୍ପ୍ୟୁଟର ସାଇନ୍ସ। ଆପଣ ଏବେ କଣ କରୁଚନ୍ତି?
ଆ ମୋର ତ ପଢା ସରିଛି ଏବେ ମୁଁ ଗୋଟେ ଅଛି ଗୋଟେ କମ୍ପାନୀରେ ଛୋଟ କମ୍ପାନୀ ରେ ଏମତି ଅଛି। ଛୋଟ କାମ କରୁଛି ଏଇ ହେଲପର କାମ କରୁଚୁ। ଏ ମୁଲ ମୁଲ ହେଲ୍ପର ଯୋଉ କାମ କରନ୍ତି ସେଇ କାମ।
ହଁ ଏଇ ସାଲେରି କେତେ ଦଉଚି?
ଏ ସେଲିି ଦଶ ହଜାର ଦଉଚି ଆଜ୍ଞା।
ହଁ ସେଇ ଦଶ ହଜାର ପିଲୋଡ ହଉ ଆ ରହିଲେ ଗଲା ଆଉ ପର ପଶିଗଲା ଆଉ ହୁଁ।
ଆଉ କଁ ବନ୍ କୁହନ୍ତୁ?
ଆଉ ତ ଏଆଡେ ବର୍ଷା ହଉଚି ପାରା ବଇଚନ୍ତି କାଉ ସେଡେ ରଗିଚନ୍ତି ଆଉ ବଗଗୁରା କ ସବୁ ଗଛରେ ବସିକି ହଗୁରି ସବୁ ତଳ କଳା କରିସାଇଲେଣି ଆଉ କଁ କରିଆ?
ଆଛା ଆଛା।
ଏଇ ତ ଯିବନ
ହଉ ବନ୍ଧୁ ରଉ ଆଉ ବନ୍ଧୁ ଆପଣ ଗାଧେଇଚନ୍ତି? ହ୍ୟାଲୋ ହ୍ୟାଲୋ।
କନ୍ତୁ ଆଜ୍ଞା କହୁନାହାନ୍ତି?
ହଁ ବନ୍ଧୁ କଁ କହୁଥିଲେ ମୁଁ ମାଛ ଚାଷ ବିଷୟରେ କହୁଥିଲି ଚାଷ କଲେ?
ମାଛ ଚାଷଟା ହବପା ଏ ବର୍ଷାଟା ଟିକେ ଅଛି ତ ଏଇନା ପାଣିପାଗ ଟା ଟିକେ ଠିକ୍ ହେଉ ବର୍ଷା ଟିକେ କମିଲେ ଜାଆଁଳ ଟା ଆସିବ ମାଛ ଦାନା ଉରା ଆସିବ ପଡିବ ମାଛ ଚାଷଟା ହବ ଆଉ ପା ଆପଣ ପାଟନର ରହିବେ ଆଉ ଛାନିଆ ହୁଅନ୍ତୁନି।
ହଁ ହଁ ଠିକ ଚିତାପ ରଖିବେ ଆମକୁ ଆଉ।
ହଁ।
ଆଉ ତାହେଲେ ଆପଣ କଁ କହୁଥିଲି ମ ଯେ ଯଉ ଯାଇଥିଲେ ମହାବିନାୟ ଯାଇଛନ୍ତି?
ହୁଁ ମହାବିନାୟକ ଯାଇଚୁ ଆମର ଆଡେ କେତେ ଆଡେ ବୁଲୁ
କୁଆଡେ ବଲୁଚ ନା? ଆଉ ରଜରେ କେଇ ହଳ ଡ୍ରେସ କରିଥିଲେ ଆଜ୍ଞା?
ରଜରେ ଆମର ପାଞ୍ଚଟା ପାଞ୍ଚ ହଳ ଆଉ। ହଁ ଆମେ ଦିନ କୁ ଦିଟା ଲେଖା ପିନ୍ଧିଲୁ ଆଉ।
ଆଛା ଆଛା ଆପଣ ପାଞ୍ଚମ ମିନଟ୍ କୋଉଠୁ କଁ କିଣା କିଣି କଲେ ଆପଣ? କୋଉଠି ଭଲ ସୁୁବିଧା ମିଳିଲା।
ନାଇଁ ଆ ଆମର ଏ ସବୁ ଏଇ ଜାଗା ଅଛି ଆମର ଅଛି ଖତିଆ ଅଛି ଚଣ୍ଡିଖୋଲ ଅଛି ଭଲ ଜିନିଷ ସବୁ ମିଳିବ।
ଆଛା ଜନପାନେ ତମର ଏଇ ପାଖରେ ଭଲ ଜିନିଷ ବି ମିଳୁଚି। ମାନେ ରେଟ ଭଲ ପ୍ରାଇସ୍ ମାନେ ମୂଲ୍ୟ କମ ମୂଲ୍ୟରେ ମିଳୁଚି।
କମ ପ୍ରାଇଜ ରେ ସବୁ ଭଲ ଜିନିଷ ମିଳିଯାଉଛି ଆଉ।
ଏପଟେ ଆମ ନୂହାଟରେ ରହୁଥି ଭଲ ଦୋକାନ ସେଠି ଯାଇ ଆଣୁନାହାନ୍ତି।
ହଁ ଆମର ଏଠି ହ ନୂଆ ହାଟରେ ରେ ଅଛି ଯେ ଭଲ ଜାଗା ଅଛି ମୁତ ଯାଇନି ଆ ଯିବା ଆ କେବେ ଆଉ ଦେଖିବା ଆଉ।
ହଁ ହଁ ଆପଣ ଯାଆନ୍ତୁ ସେଠୁ ଆଣନ୍ତୁ ଭଲ ଜିନିଷ ମିଳିବ।
ହଁ ଆମର ଏଇଠି ବରା ଦୋକାନ ଅଛି ମୁନା
ହଁ ତାଙ୍କ ବରା ବି ବହୁତ ଟେଷ୍ଟି ଲାଗୁଛି ଆମେ ଖାଇଚୁ ବହୁତ ଥର ବ୍ରେଡ ସବୁ କରୁଚନ୍ତି ବରା କରୁଚନ୍ତି ସିଙ୍ଗଡା ଆଳୁ ଚପ ସବୁ କରୁଚନ୍ତି ଆଳୁଖା ଖାଇ
ଟିବୁଆଡ଼େ ଡ୍ରେସ ଡ୍ରେସ ଦୋକାନ ଚନ୍ତି।
ହଁ ସିଏ ଗୋଟେ ଡ୍ରେସ ଦୋଆନ କରଚିନା ରଜରେ ବହୁତ ବେପାର ହେଇଚି। ଭଲ ବେପାର ସେ ଲୋକ ବି ବହୁତ ଭଲ ଲୋକ ତ ବହୁତ କମ ରେଟ ବିକିଚନ୍ତି। ହୁଁ ଆଉ ହ୍ୟାଲୋ।
ଆଚ୍ଛା କହୁନାହାନ୍ତି ହାଲୋ।
ମୁଁ କହିଲି ବଂଧୁ କଉଠି ତମ ହଉଛନ୍ତି ଆପଣ ନେଟୱାର୍କ ଅପ୍ ଡାଉନ୍ ହେଉଛି ହଉଛି ଟିକେ ଇଏକୁ ଆସନ୍ତୁ ନେଟୱାର୍କ କୁ ଆସନ୍ତୁ।
ଆଜ୍ଞା ଆଜ୍ଞା କୁହନ୍ତୁ କୁହନ୍ତୁ।
ଆଉ ମୁଁ କହିଲି ଆପଣ ଯୋଉ ଏଠି ଯୋଉ ହେଇଛି ଗୋଟା ମଣ୍ଡପ ଆପଣ ଏଠି କଣ ମାନେ ବାହାଘର ଫାହାଘର ସବୁ ହଉଛି ନା କଣ?
ବା ଏତେ ଶହେ ଦୁଇ ଶହ ହେଲାଣି ବାହାଘର ଆଉ। ଡେଲି ତ ବାହାଘର ହେଉଛି ଖାଲି ହଁ ପ୍ରବଳ ବାହାଘର ହେଉଛି।
ହେଲେ ଆପଣ ଏଠି ବା ଆପଣ ଏଠି ଆସିକି ଭୋଜି ଖାଇଛନ୍ତି କେବେ? ହଁ ଆଜ୍ଞା ଭଲ ଅଛି ହ୍ୟାଲୋ
ହ୍ୟାଲୋ ଦେହ ପା ଭଲ ଅଛି ଆପଣଙ୍କର?
ହଁ ଦେହ ତ ଭଲ ଅଛି ଟିକେ ଥଣ୍ଡା ହେଇଯାଇଛି ସେଥିପାଇଁ ଆମେ ଟିକେ କିଛି କରିପାରୁନୁ ନା ମୁଣ୍ଡ ମୁଣ୍ଡ ଟିକେ ସେଥିପାଇଁ ଟିକେ ବସିଛୁ ଘରେ ବର୍ଷା ତ ହେଉଛି କୁଆଡେ ଯାଇ ହଉନି ବସଛୁ ଆଜ୍ଞା ଆଉ
ଆଜ୍ଞା ଆଜ୍ଞା
ଆଜ୍ଞା।
ଆଜ୍ଞ।
ଆଉ କଣ କୁହନ୍ତୁ ବନ୍ଧୁ?
ଆଉ ଆପଣଙ୍କର ବାପା କଣ କରନ୍ତି?
ବାପା ତ ଚାଷ କରନ୍ତି ଆଉ ଆଉ ବନ୍ଧୁ ଆମେ ରଖୁଛୁ ବନ୍ଧୁ?
ଆଜ୍ଞା ଜୟ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।